ହାଲୋ।
ହୁଁ କ କରୁଚନ୍ତି କଣ?
ଏଇ ଛାତ ଉପରେ ବୁଲୁଚି ଆଉ ଆପଣ
ଆମର ତ ବର୍ଷା ହଉଚି ଆମେ ସେ ତିନ୍ତି ତିନ୍ତି ବୁଲୁଚୁ। ହୁଁ ଛାଡ଼ିନି ବର୍ଷା।
ହଁ ହଁ ନାଇଁ ଆମ ଆଡେ ବର୍ଷା ହେଇକି ଛାଡି ସାଇଲାଣି। ଲାଇନ ବି ଆସିସାଇଲାନି ଆପଣଙ୍କ ଆଡେ
ଆ ଲାଇନ୍ ଅଛି ଯେ ବର୍ଷା କେ ହଉଚି।
ନାଇଁ ଆମର ବର୍ଷା ଛାଡ଼ି ସାରିଲାଣି ଆମର ବର୍ଷା ହେଲାଣି କେତେଟା ଚାରଟା। ଚାରଟା ରୁ ହେଲାଣି ଆସିକି ଛଅଟା ଖଣ୍ଡେ ହବ ବୋଧେ ନୁ। ଛଅଟା ପନ୍ଦର ଏମିତି ଛଅଟା ରେ ହେଲା ତାପରେ ତ ଛାଡିଛି ଆମେ ଛାତ ପରେ ଏମତି ବୁଲୁଚୁ ଆଉ ଆମ ଝିଅ ମୁଁ ଆଉ।
ହୁଁ ହୁଁ ଆମ ଆଡେ ହଉଚି ହଉଚି ବର୍ଷା ଆମେ ସେମିତି ବୁଲୁଚି ଘରେ କେତେ ବସିବୁ। ଘରେ ବସି ବସି ବୋର ଲାଗୁଚି।
ପିଲାମାନେ ବୁଲିବାକୁ ପଡ଼ିବ ଆମେ ଝିଅ ପିଲାମାନେ ଘରେ ରହିବୁ।
ମୁଁ ତିନଟା ଫିଲି ଦିନ ସାରା ଦିନ ସାରା ଚାରିଟା ଖଣ୍ଡେ ପିଲମି ଦେଖି ସାରି ସାରିଲିଣି ତଥାପି ଭଲ ଲାଗୁନି।
ଚାରିଟା
କିଛି କାମ ଧନ୍ଦା ନାହିଁ ହେଲା ମୋ ହଷ୍ଟେଲ ଛୁଟି। ହଷ୍ଟେଲ ଛୁଟି ଘରେ କଣ ମୁଁ ବିଟେକେ କରୁଚି ବା।
କଣଟା କେତେ ଫୋର୍ ଇୟର ଥାର୍ଡ଼ ଇୟର ନା ଫୋଲଥ ୟ ଫାଇନାଲ୍ ଇୟର।
ଷ୍ଟ ଇୟର ମୁଁ ଡିପ୍ଲୋମା କରିଥିଲୁ ଡିପ୍ଲମା ସାରିକି ଏଟା ଆଡ଼ମିଶନ। କରିଛି ଆଉ। କ୍ଲାସ୍ କରିନି। ନା ଡିପ୍ଲୋମା କଲି ଫାଷ୍ଟ୍।
ଫା ପ୍ଲସ୍ ଟୁ କରିନାହାନ୍ତି?
ନା।
ଅଁ ତାପରେ ଏଟା ହଉଛି ବି ଟେକ୍ ଫାଷ୍ଟ ଇୟର?
ହୁଁ।
ଅ।
ବର୍ଷା ହଉଛି ଚାର୍ ଚାରିଟା ଚାରିଟା ଗଣ୍ଡେ ଫିଲ୍ମ ସାରିକି କେତେ ଅଲଲିିମିଟେ ଡାଟା ହେଉଛି ଆମର ଫାଇଭ୍ ଜି ଗୋଟେ ଲାଗିଛି। କେତେ ଦେଖୁ ସେ ଦେଖି ଦେଖି ଇଷ୍ଟାଗ୍ରା ୟୁଟ୍ୟୁବ୍ ଦେଖି ଦେଖି ମୁଁ ବିର
ସେ ବି ବୋର ହେଇଯିବ ହଁ ହେଇଯିବ ତ ମୁଁ ତ କରିଦେଇଛି ମାନେ ଇନଷ୍ଟଟାଗ୍ରାମ ଟା କୁ ହଁ ମୁଁ କରିଦେଇଛି ଇନଷ୍ଟାଗ୍ରାମ ଯୋଉ ଗୋଟେ ଟାଇମ୍ ଲିମିଟ୍ ନାହିଁ ଘଣ୍ଟେ ଦେଖି ପାରିବ ତାରୁ ଅଧିକ ନାହିଁ ହଁ ମାନେ ମୁଁ ପଢୁଛି ନା ମାନେ ଗମେଟ ଫମେଟ୍ ପାଇଁ ଏବେ ନାହିଁ ଏବେ ନାହିଁ ତାର ଇଏ ମାନେ ଏବେ ପକା ହବନି ନଭେମ୍ବର ରୁ କିନ୍ତୁ ଯଦି ତମେ ଆଗୁଆ ପିପାର ହବ ତ ଭଲ ନା। ତମର ଏବେ ସେକେଣ୍ଡ ସେମିଷ୍ଟର ସରିଛି ତ ଏଇଟା ମୁଁ ବର୍ଷେ ଦି ବର୍ଷ ହେଲା ଲାଗିଲିଣିି ଖାଲି ତ ପୋଷ୍ଟଟା ବାହାରୁନି ମାନେ ପକେଇବା ପାଇଁ। ପକେଇଲେ ମାନେ ମୁଁ ପକେଇି ଡାଇରେକ୍ଟ।
ହୁଁ ହୁଁ ଆ କେତେ ଦେଖିବୁ ମୁଁ ତାପରେ ଯିଏ ଲଗେଇଥିଲ ହେଲା।
ହଁ।
ସେ ଲଗେଇଥିଲେ ତାଙ୍କର କଣ ଝଗଡ଼ାଟିଏ ହେଇଗଲା ସେ ସେଇ ରାଗିକି ସେ ବୁଝେଇବି ଆଉ କେତେ ବୁଝେଇବି?
ଆପଣ କେତେ ବର୍ଷ ରିଲେସନସିପ?
ହେଲାଣି ଚାରି ବର୍ଷ ତାର ଯେତେବେଳେ ହେଇଥିଲା ନବ ନବମ କ୍ଲାସ ଯେତେବେଳେ ହେଇଥିଲା ଏବେଠୁ ହେଇଛି ଏବେ ତାର ଫାଷ୍ଟ ୟର ତାର ଏବେ ଫାଷ୍ଟ ୟର୍। କେନ୍ ଗୋଟେ ହେଇଗଲା ଆଉ ଆମ ଘର ପଛ ଗଟେ ସ୍କୁଲ ହେଲା
ନାଇଁ ସେ ଆପଣଙ୍କ ବି ଅଛି।
ନା ମୋ ପ୍ୟାସ ମୋଠୁ ସେ ବର୍ଷ ଗଟେ ସାନ ହବ ମାନେ ମୋର ଯେ ତେବେଳେ ଦଶମ ହେଲା ତାର ସେତେଳେ ନବମ ହେଲା।
ନବମ ହେଲା ଆଚ୍ଛା ବୁଝିଲି ତାହେଲେ ସେ ତମର ଗୋଟେ ବର୍ଷ ସାନ। ତ କଣ ହେଲା ପ୍ରୋବ୍ଲେମ କଣ ହଉଛି ମାନେ ସେ ରାଗୁଛି ନା କଣ?
କହିଲେ ଶୁଣ ମୁଁ ଯାହା କହିଲି ସେ କ
ଶୁଣୁନି ହଁ ପୁଅ ପିଲା କ ତ ଏଇଟା କେ ଆଉ। ଓଉ ମୁଁ ଯୋଉଟା କହିବି ତମେ ତୁ ସେଇଟା ଶୁଣକୁ ବାଧ୍ୟ କାଇଁ ଝିଅ ଯୋଉଟାହିବୁ ସେଇଟା ଶୁଣିବା
ହଁ ସେ ଗୋଟେ ଇଷ୍ଟା ଆଇଡି ଖୋଲିଛି ମାନେ ସେ ଖୋଲୁନଥିଲା ମୁଁ ତାକୁ ମନାକରିଥିଲେ ଖୋଲିବୁନି ତାପରେ ଏବେ ଖୋଲିଲା ଗାଲୁ ଗୁଲାକରିକି ମୋତେ ଖୋଲିଲା ମୁଁ ଲ ମୁ ମୁଁ ତ ଆଇଡ ର ଜ ତା ତା ରଖିଛି ଜିଦ କଲା କ ଗଲା ମୁଁ ଡିପି ରଖିବ ଅଳ୍ପ ତ ମୁ ଡିପି ରଖିବିଁ କ ଡିପି ଟା ରଖିଲି। କଣ ହବ ଇଷ୍ଟାଗ୍ରାମ ରେ ଚାଲିବ ଚାଲିବନି କହିଲେ ଡେପି ଟା ରଖିଲା ମୋ ସାଙ୍ଗ ଜାଣିପାରୁନାହାନ୍ତି ମୁଁ କହିଲି କଣ ଜାଣି ପାରୁନାହାନ୍ତି ତ ସାଙ୍ଗ ଯିଏିଏଣି। ାରି ତ ଏମତି କହିଲ ତାପରେ ତାକୁ ତା ପର୍ସନାଲ ଫୋନ ନାହିଁ ସେ ତାପାଙ୍କ ଫୋନ ତା ଦି ଫୋନ ା ଲଗ ଇନ୍ କରିବି।
ହଁ ତମେ ତାକୁ ସେଇଟା କୁହଯେ ତୋପର୍ସନାଲ ଫୋନ୍ ଆସୁ ତୁତୋ ଡିପି ରଖିବୁ ଏବେଠୁ କିଛି ଦରକାର ରଖିବା ଦରକାର୍ ନାହିଁ ଫାଷ୍ଟ୍ କଥା ସେକେଣ୍ଡେ ତୁ ପଢୁଚୁ ତାକୁ କୁହ
ଡିପିଟା ହଁ ମୁଁ କହିଲି ଡିପିଟା ରଖିଲେ ତୋର କଣ ମାନେ ଚଲେଇହବ ଆଇଡିଟା ନହେଲେ ଚଲେଇହବନି
ସମସ୍ତଙ୍କର ଘରେ ସେରା ସେମିତି
ତାର ସେଇଟା ହେଲା ପ୍ରୋବ୍ଲେମ୍ ସେଇଟା ଗାଲୁଗୁଲା ଇଆଡ଼ୁ ସିଆଡୁ କଲା ମୁରଖିବି ଅଲବତ ରାଣରୁଣୀ ପକେଇଲା ମୁଁ
ନର୍ସ ସହିତ ତାମାନେ କ କଥାଟା ଏମିତି ପେଟରେ ରଖଯେ ଯେମିତି ତମ ଭିତରେ କେହି ଥାର୍ଡ ପର୍ସନ୍ ପସିବନି ଆଉ ତମେ ତାହା କଥାକୁ ଶି କହିଥିଲ ସିଏବି ତମକଥା ଶିଖେଇଥିଲୁ ନୁହଁକି ଦେହ ଆମେ ଏଇନା ଚାହିଁବା ମୁଁ କହୁଚି ହେଲା ଧରିନିଅ ମୋ ବୟେଫ୍ରେଣ୍ଡ ମୋର ଇଷ୍ଟାଗ୍ରାମ ପାସୱାଡ଼ ରଖିବ ମୁଁ ତାର ରଖିବି କଣ ଚା ମାନେ ଚିଟିଙ୍ଗ କରିବାକୁ ଆଉ କିଛି ଜାଗା ନାହିଁ ଅଛି। ଆଉ ମୁଁବି ଚାହେ ସ୍ନାପଚାଟ କିଫୋନ୍ ଯୋଉ ଫୋନ୍ ପେରେବି ଆଜିକାଲି ମେସେଞ୍ଜଚାଟ୍ କରୁଚନ୍ତି ତଦେ ଖ ଆମସହ ଯୋଉ ଲୋକଟା ପୁଣି କଥା ହବ ସିଏବି ଜାଣିବା ଦରକାରନା ଇଏ କଣ ପାଇଁ ମୋସହିତ ଇଷ୍ଟାରେ କ କଥା ହଉନି କଲରେ କଥା ହଉନି ନାଇଁ ବୁଝିଲି ବୁଝିଲି ତୋର ହ୍ୱାଟସପଟା କାଇଁ କ କଥା ହଉନି କିଯିଏ ଯୋଉ ପିଲାଟା ସିଏବି ପ୍ଲେବୟ ହେଇଥିବ ଏଇ ଝିଅମାନେ ବୁଝିପାରୁନାହାନ୍ତି ଏମାନେ ଗପୁଚନ୍ତି ମୁଁ କୋହୁଚି ମାନେ ଦେଖ ଗୋଟେ ଟାଇମ୍ ଅଛି ଯୋଉ ଟାଇମରେକି ସମସ୍ତେ ଠିକ୍ ହେଇଯିବେ। ବାଲାନ୍ସ ହେଇଯିବେ କିନ୍ତୁ ସେଇ ଟାଇମର ପୂର୍ବରୁ ତମେ ଯଦି କିଛି ଭୁଲକଲ କିଛି ଗୋଟେ ଇଏ ମାନେ ଇଏ ହେଲା ତଏଠି ତମ ଲାଇଫ୍ ଟାଇମ୍ ପାଇଁ ପୁରା ଇଏ ଆଜିକାଲିତ ଝିଅ ପିଲାଙ୍କର କିଛି ନାହିଁ କହିବାକୁଗଲେ ପୁଅପିଲା ମାନଙ୍କର କିଛି ନାହିଁ ତସ ମାନେ ଯାହା ହେଲେବି ନିଜର ଯେତିକି ଦରକାର୍ ସେତିକି ରହିବା ଦରକାର ତ ଆଉ ରହିଲା ତମ କଥା ତମେ ଝିଅ ପିଲାମାନେ ଟିକେ ଟିକେ କଥାକୁ ନୋଟିସ୍ କରନ୍ତି ହେଲା। ସରି କହିଦିଅ ଓକେ ହେଇଯିବ ଦେଖ ଥରେ ମୋ କଥା ଥରେ ଟ୍ରାଏ କର ସରି କୁହ ହଉ ଛାଡ଼ ଦେଖ ତାର ଭୁଲ୍ ମୁଁ ଜାଣିଚି ତାର ଭୁଲ୍ ତମେ ତମ ଆଡ଼ୁ ସରିକୁହ। ସରି ମୁଁ ଚାହୁଁନି ଏ ତମେ ଏମିତି କହିବ ହେଲା ସରି ମୁଁ ଚାହୁଁନିଯେ ମୋ ମୁଁ ଯାହାକୁ ଭଲ ପାଉଚି ତାକୁ ଆଉକିଏ ଦେଖୁ ଏମିତି କହିବ ତମେ ସେରା ଚାହୁଁଚନା ହଁ। ମୁଁ କିଏ ଦେଖୁତ ଆମ ଭିତରେ କିଛିବି ମିସ୍ ଅଣ୍ଡରଷ୍ଟାଣ୍ଡିଙ୍ଗ ହଉ ତୁତ ଜାଣିଚୁ ଆମରିଲେସନ ଚାରି ବର୍ଷ ଗଲାଣି ଏମିତି କହିବ ତୁ ଚାହୁଁଛୁ ଆମ ଭିତରେ କିଛିବି ଡିଷ୍ଟର୍ବାନ୍ସ ହଉ ମୋମନ ଖରାପ୍ ହୁଏ ମୁଁ ଚାହୁଁନି ତୋମନବି ଖରାପ୍ ହଉକି ତୁମୋ ମନ
ଆରେ ସବୁ ଶୁଣ ଶୁଣ ଶୁଣ ଏସବୁ ଚାଲୁଚି ସିଏ ଆମ ଘରକୁ ଆସୁଚି ଆଉ ମୁଁ ମୁଁ ତାଙ୍କ ଘରକୁ ଯାଉନି ମାନେ ତାଙ୍କ ଘରେ ଏତେ ଜାଣିନାହାନ୍ତି ମାନେ ତାଙ୍କ ଘରଷ୍ଟିଟ ସିଏ ଆମଠୁ ତେ ମାନେ ଇଏ କାଷ୍ଟତ କଁ କଇଁଲ ହଁ
ହଁ।
ଛୋଟ ଜାତି ତାପରେ ତାଙ୍କ ଘରେ ତାଦେଇ ତାଇଏ ମାନେ ସବାସାନ ହେଲା ତାଉପରେ ଆଉ ଦିଜଣ ଅଛନ୍ତି। ସେ ଟିକେ ଇଏ କରୁଚନ୍ତି ହେଲା ମାନେ ଏତେ ଜାଣିନାହାନ୍ତି ଟିକେ ଟିକେ ଜାଣିଚନ୍ତି ତାପରେ ମୋହିତ ସେକ ତାହେଲେ ତାଙ୍କ ଫୋନ୍ ଫୋନ୍ ଛଡ଼େଇନେଇଗଲେ ତାକୁ ଟର୍ଚର କରନ୍ତି ହେଲା
ଓହୋ।
ସେଏ ଗା ସ୍କୁଲ୍ ହଁ ସେ ଯେତେବେଳେ ସ୍କୁଲ୍ ଆସେ ଆମ ଘରକୁ ଆସେ ସେଠି ଖାଇଖୁଆକି ସିଏ ଯାଏ ହାରିକି ହେଲା।
ଏୟା
ଆମ ଘରେ ସବୁ ରେଡି ହେଲା ଏତେ ସବୁ ହେଇକିବି ତା ତଏତେ ମାନେ ଛୁଆ ମାନିଙ୍କା ବୁଝେଇବି ମୁଁ ଏଟା କରନି ସେଟା କରନି ହେଟା କରନି ସି ସିଏ ଗାଲୁ କରିକି ସିଏସେଇ କାମଟାହିଁ କରିକି ବସିଯାଇଥିବ ସେଇ ଏତେ ମୋତେ ରାଗ ଆଜି ମୋତେ ଏତେ ଗୋଟେ ମାନେ ଦିନ ମୁଁ ଆଜି ଖାଇନି ଜାଣିଚୁ
ସେଟା କୁହ କୁହ ସେ ପିଲାକୁ ତାକୁ ନକହିଲେ ସେ ଜାଣିବ କେମିତି। ତାକୁ କୁହ ସେ କଣ ଏବେ ସେ କଣ ପଢୁଛି ତାର ପ୍ଲସ ଟୁ ନା କଣ ପ୍ଲସ ଟୁ ସଇଲାଣି ବୋଧେ
ମାନେ ଏଇ ବର୍ଷ ସିଏ ଦେଲା ଇଏ ଯୋଉ
ପ୍ଲସ ଟୁ ଏକ୍ସାମ୍ ହଁ ତାହେଲେ ପ୍ଲସ ଥ୍ରୀ ଫାଷ୍ଟ ଇୟର ଆଉ ହବ।
ତାପରେ ଶୁଣ ଶୁଣ ଶୁଣ ତାପରେ ମୁଁ ତାକୁ କହିଲି ଗଲି ଅଯୋଧ୍ୟାରେ ସେଠି ପଢିଲୁ ସେ ପଢୁଥିଲା ଓମେନ୍ସରେ ହେଲା। ସେ କହିଲେ ହଁ ସେଇ ଓମେନ୍ସରେ ହିଁ ଆଡିମିସନ କର। ସିଏ ମୁଁ ଗାଲଗୁଲା କରିକି ମୁଁ ପକେଇଛି ଏଠି। ଆମର ଯୋଉ ଗାର୍ଲସ ବଏଜ ଯୋଉଠି ମିଶିକି ପଢୁଛନ୍ତି ସେଟା ମୁଁ କହିଲି ଏ ସେ ବିିଏନ ନୁହଁ ଆମର ଏପଟେ ଅଛି ବାଜି ରାଉତ ଜାଣିଚନ୍ତି।
ହୁଁ ଆ ମୁଁ ବି ସେଇଠୁ ଆପଣ ଯୋଉଠୁ ମୁଁ ବି ସେଇଠୁ ହେଲା ଆମେ ଜାଣିପାରୁଛି।
ହୁଁ ସେ ବାଜିରାଉତ ମୁଁ ତାକୁ କହିଲି ହୁଁ ସେଠାରେ ପଢ଼ ବୋଲି। ଗାଲୁ ଗୁଲା କରିକି ସେଇଠି ପଡ଼ିଲା ମୁଁ କହିଲି ଏଠି ପିଲାମାନେ ଦେଖୁ ସେ କି ସେ ଗାଁ ଛୁଆ ଉରା କେନ୍ତିଆ ରାଗିଙ୍ଗ୍ କରିବ ତା ତା ଟାଣୁଛନ୍ତି ସେରା ମାନୁ ନାହାନ୍ତି। ତାଏ ମାଲୁ କରିକି ସେ ପୁଅକୁ ହୁଁ। ସେଠି ହଉଚି ପା ମୁଁ ତ ହେଠି ପଢିନି।
ନାଇଁ ନାଇଁ ମୋ ସାଙ୍ଗମାନେ ବି ପଢନ୍ତି କାଇଁ ମୁଁ ଏତେ ଶୁଣିନି ହେଇଥିବ ମୁଁ ତ ପଢେନି ମୋ ବୋ ଏଇଥିପାଇଁ ତ ମୋ ବାବା ମତେ ଗମେଣ୍ଟରେ ପଢାନ୍ତିନି ବୁଝିଲି। ହଁ ବୁଝିଲି ଦେଖ ସେଠି ଯଦି ଲୋକାଲ ଝିଅ ତମେ ହେଇଗଲ ଦେନ୍ କିଛି ହବନି। କି ଯଦି ତମ ଲୋକାଲ ଝିଅ ନହେଇକି ଆଉ କିଛି ହେଲ ତ ହଇରାଣଟି ହବ।
ଏ ଲୋକାଲ ଆମ ଘରଟା ସେଇଠୁ ଆମର କେତେ କହିଲେ ଛଅ କିଲୋମିଟର ହେଲା।
ହଁ
ଯେ ଯେତେ ଯେମିତିଆ ଝିଅଟେ ହଉଚି ଚାପୁ ଚାପୁ ପୁଅର ହଇରାଣ କରିବା ମାନେ ହେରା ଆଉ କି ଯା ଆଉ ତା ନିଜ ପା ତମେ ଚିପିକି କେମିତି ଲାଗିବ କହିଲ। ସେ କଥାଟାଳେ ଶୁଣିବୁ କେମିତି ଲାଗିବ ତାପରେ ସେ ଗାଁ ଛୁଆଙ୍କୁ ଆମେ ଯାଇକି କିଛି କହିପାରିବୁ ସେ
ନାଇଁ କିଛି ହବନି ତ ଦେଖନ୍ତୁ ଆପଣ ଯୋଉଟା କହୁଛନ୍ତି ସେଟା ତାକୁ ବୁଝାନ୍ତୁ ନା ବୁଝୁନି ସେ
ସେ ତ କରିଦେଇଛି ସେଟା ଆମ ଆଉ କଣ କହିବି।
କରିଦେଇଛି ମାନେ କଣ କରିଦେଇଛି ମାନେ କଣ ଦେଖ ତମେ ତାକୁ ଫାଷ୍ଟରୁ କହିଥାନ୍ତ ନା ମୁଁ ମୁଁ ଚାହୁଁଛି ତୁ ଓମେନ୍ସରେ ପଢ଼।
କହୁଚି ବର୍ଷେ ହେଲା ମାନେ ଆଜିଠୁ ବର୍ଷେ ହେଲା ତାର ସେଇଟା କହି କହି ଆସିଛି ରାଣ ରାଣ ପ କେଇକି ବି ଏତେ କହିଲା ଆମ ଘରେ କହୁଛନ୍ତି ମୁଁ କହିଲି ଘରେ କଣ ତୋ ତୁ ତୋତେ ଯୋଉଟା କଫର୍ଟବଲ୍ ଲାଗିବ ତୁ କୋଉଁଠି ପଢ଼ିବୁ ତୁ ସେଇଟା ଚାହିଁବୁନା ତମ ଘରେ କହିବେ ଏଇଠି ଅଲବତ ପଢିବୁ ତ ଭଲ। ଆଁ ବୁଝୁନି ସେ କିଛି।
ଦେଖ ଗୋଟେ ଗୋଟେ ଲୋକ ଯଦି ଅବୁଝା ହେଲା ତାକୁ ଆମେ କେମିତି ବୁଝେଇବା। କୁହନ୍ତୁ। ଆପଣ ତାକୁ ଥରେ କୁହନ୍ତୁ ସିଏ ଏବେ ତାର ଫିକିଲ୍ ମାଇଣ୍ଡ ମାନେ କଣ କହିଲ ସେ ଛୁଆ ନା। ପ୍ଲସ୍ ଟୁ କହିବାକୁ ଗଲେ ଆପଣ ବି ଛୁଆ ଅଛନ୍ତି ହଁ ଆପଣ ବି ଛୁଆ ଅଛନ୍ତି ହେଲା। ଦି ଜଣ ଯାକ ମୋଠୁ ଛୁଆ ସେତାଙ୍କ ଆପଣଙ୍କ ଝିଆରି ଆଉ ଆପଣ ଦି ଜଣ ଯାକ ମୋଠୁ ଛୁଆ। ଦି ବର୍ଷ ହଉ ପଛେ ବର୍ଷେ ହଉ ପଛେ ଆପଣ ମୋଠୁ ସାନ। ତ ମୁଁ କହୁଚି ସେ ଆପଣଙ୍କର କଣ ବିଟେକ୍ ଫାଷ୍ଟ ଇୟର ନୁହଁ। ଆପଣଙ୍କ ଇଏ କଣ ମାନେ
ଡେଟ୍ଅଫ୍ ବାର୍ଥ।
ହଁ ଦୁଇ ହଜାର କେତେ? ତେର ତିନି ମୋଠୁ ବଡ।
ହଁ ମୋର ପାଞ୍ଚେ।
ଓହୋ ମୋଠୁ ବଡ ମୋର
ହୁଁ ହୁଁ ହୁଁ। ତୋର ମେ ପନ୍ଦର ମୋର ମେ ବାଇଶି ମୋର ମୋର ମେ ବାଇଶି।
ମେ ବାଇଶି ଆଉ କହିଲେ ମାର୍ଚ୍ଚ କେତେ?
ନା ମୋ ମେ ବାଇଶି ମାନେ ଏଟାମେ ଆଧାର କାର୍ଡରେ ଏଟା ମାନେ ମୋର ଇଏ ଭୁଲ ହେଲା।
ହଁ।
ଆଧାର କାର୍ଡଟା ସର୍ଟିଫିକେଟ ଅନୁସାରେ ହବ ନା ଟେନ୍ଥ ସାର୍ଟିଫିକେଟ। ମେ ବାଇସି ମୋ ବାୱଡ ମେ ବାଇଶି।
ହଁ ମାନେ ତାହେଲେ ମୁଁ ଆପଣଙ୍କଠୁ ବଡ। ହୁଁ ସାତ ଦିନ ବି ନୁହଁ ହଁ ସାତ ଦିନ।
ହୁଁ।
ବଡ ଆଉ ଏଇଆ ମାନେ ବଡ ତ ଆଉ ଯାହାହେଲେ ବି ମୁଁ ବଡ ନା। ହଁ ତାେଲେ ମୁଁ ମ୍ୟଚୁଅର୍ ଆପଣ ଠୁ। ହଉ ଆପଣ ଆପଣଙ୍କ ଜିଏଫ୍ କୁ ବୁଝାନ୍ତୁ ସେ ମେ ବି ବୁଝି ଯାଇ ପାରେ କାହିଁ ବୁଝିବନି ବୁଝ
ଏ ବୁଝିବ ବୁଝିିବ ଯେ ସ ଛୁଆଡ଼େ ସେ ଜାଣିପାରୁନି କିଛି ଆଉ।
ଛୁଆ ଟା ଯାହାହେଲେ ବି ତା ସହିତ କିଛି ଚାଲ ହେଇଥିବ ନା।
ହଁ ଆସଚୁ ହୁଁ।
ହଁ ଛଅ କଣ ବୁଝିପାରିବନି ଆମ ଝିଅ ସାତ ଆଠ ଆଉ ସାତ ଆଠ ହେଇକି ସିଏ ଏତେ ମ୍ୟାଚର ଯେ ମୁଁ ଭାବେ ବେଳେବେଳେ ମୋ ମଚ
ମାନେ ସେ ଛୁଆ ଛୁଆଳିଆ ଗୁଣଗୁରା ଯାଇନି ଆଉ।
ନାଇଁ ଶୁଣନ୍ତୁ ମ୍ୟାଚୁଅର ଟା ନୁହେଁ କିଛି ଏଜକୁ କରେ କି କିଛି ସଂଖ୍ୟା କୁ ଆକଚୁଏଲି ଆମ ମନ ଯେତେବେଳେ ମ୍ୟାଚୁଅରନେସ କହିବ ସେଟା ମ୍ୟାଚୁଅର।
ସିଏ ମୋତେ ଆଗ ଶୁଣ ମୁ ତା ଭଲ କଥା ହେଉଥିବୁ ତାର ମୋର ସେ ଆଗ ମେ ଚିଡ଼େଇ ଦେବ ଇଆଡୁ ସିଆଡୁ କହିକି। ହେଲା ଚିଡ଼େଇ ଦବ ମୁ ତାର ସୁୁଧିବି। ସୁଦିବି କାନ୍ଦି କୁନ୍ଦେଇ କଣ ଘୁନ ଫୁନ କାଟିିଦବ ମତେ ହଉ ହଉ।
ହୁଁ ହୁଁ ଏବେ କରିବେ କି ଆପଣ ପୁଣି।
ହୁଁ ହୁଁ।
ହଉ କରନ୍ତୁ କାଟନ୍ତୁ।